ହଁ କଣ କ
ହ ହୁଁ-ଉ-ଉ ଏଇ ଛାତ ଉପରେ ବସିଛି ନା ତଳେ ଯୋଉ-ଉ-ଉ-ଉଁ ଗାଡି ଗୁଡା ଯାଉଛି ସେଇଗୁଡା ଶୁଭୁଥିବ। ଆଉ ରୁମ୍ ମାନେ ନାଇଁ ନାଇଁ ତଳକୁ ପଳେଇଲେ ମତେ କିଛି ଶୁଣା ଯାଉନି ସେଥିପାଇଁ ଉପରକୁ ପଳେଇ ଆସିଥିଲି।
ଭଲ କରିଛ।
ଛୋପରେ ଏଇ ସାଇଡରେ ରାସ୍ତା କଡରେ-ଏ-ଏ ଘରଟା ନା। ସେସବୁ ବୁଝିବି।
ହୁଁ କଣ କରିପାରିବା ଆଉ।
କଣ କହିଲ?
ଆଉ କଣ କରିପାରିବା ଇଏ ଗୋଟେ ପଛରେ ଗୋଟେ କଣ ବାଡଉଛନ୍ତି କିଏ।
ଆଜ୍ଞା କଣ କରିବି ମୁଁ ଗୋଟେ କୋଉଠି ଯାଉଛି । ଆଉ ଟିକେ ଉପରକୁ ଆଉ ଟିକେ ଉପୁ ଯାଇ ହବନି। ଆକାଶକୁ ପଳଉଛି ନହେଲେ
ହେଁ-ହେଁ-ହେଁ, ଆଉ ଛାଡ ସେକଥା ଆଉ କଣ କରିବା।
ହଁ ରୁହ ମୁଁ ଯାଏ ରୁମକୁ-ଉ-ଉ ତଳକୁ ପଳାଏ।
ହଁ।
ଇଏ ଏଠି କାମ କରୁଛନ୍ତି ନା ସେପଟରୁ ହଁ।
ହୁଁ-ଉ-ଉ ହଁ।
ହଁ ଏବେ ଶୁଭୁଛି କିଛି? ଏବେ ଦେଖ ଏବେ ଭୟସ କଟି-କଟି ଆସୁଥୁବ।
ନାଁ ତ, ହଁ ଠିକ୍ ସେ ଶୁଭୁଛି।
ହଉ କୁହ ଏବେ, ହଁ ଗୋଟେ କଣ ଥିଲା ଆମର ହୁଁ ଗରମ ତ ଲାଗୁଛି ମୁ ଫ୍ୟାନ୍ ବି ବନ୍ଦ କରିଦେଇଛି ଆଉ କଣ କଣ କହୁଥିଲ ତ ଆମର ବାହାଘର ବିଷୟରେ ଗୋଟେ କଣ କହୁଥିଲ
ହୁଁ ଆମର କଥା ହେଇଥି ଆମର କଥା ହଉଥିଲେ କି ବାହାଘର ଫାଇନାଲ୍ ପର୍ଯ୍ୟନ୍ତ ମୁଁ ଯାଇଥିଲି ବାହାଘର ଦିନ ତ ତାପରେ ଜାଣିଛ ନା ଫାଇନାଲ ହେଇ ସାରିଲା ପରେ। ସୁଖାରେ ଯାଇ ସାରିଲା ପରେ ସବୁ ଡାକନ୍ତି କନିଆ ଡାକରା ଜାଣିଛ ନା ନାଇ?
ସମସ୍ତଙ୍କ ଘରେ ଘରେ ଡାକନ୍ତି ତ ଖାଇବା ଆଉ।
ହଁ। ସେଇଟା ଭାରି ମଜା ଲାଗେନା କନ୍ୟା ଯିଏ ସିଏ ତ ଖାଇବନି ଲାଗ।
ହଁ ସିଏ ତ ଖାଇବନି ତା ସାଇଡ୍ ରେ ସବୁ ଯଏ ଯାଇଥିବେ ତା ସହିତ ଯିଏ ଯାଇଥିବେ ସିଏ ଖାଇକି ଆସିବେ ସବୁ।
ହଁ ସେ ସବୁ ସରିଲା ପରେ ସବୁ ବାହାଘର।
ଆପଣ ଭଲ ଭଲ ଖାଇବା କରି ଡାକି ଦେବେ।
ହଁ ମିଠା ହେଲା କିଏ ଚିକେନ ମଟନ୍
ଏ ଯେମିତି ଗୋଟେ ମାନେ ମ୍ୟାରେଜ ବାହାଘର ପାଇଁ ନିର୍ବନ୍ଧ ସରିଗଲା ତାପରେ ତାଙ୍କର। ହୁଁ କଣ ହୁଏ କେଜାଣି ଖାଇବାକୁ କଣ ପାଇଁ ଡାକନ୍ତି?
ବିଦା କରିବା ପାଇଁ ଗୋଟେ ପ୍ଲାନ ଆଉ।
ହୁଁ।
ଡାକନ୍ତି ଆଉ ସେଇଟା କୁହନ୍ତି କଣ କହିଲ ଆଗ କାଳ ରେ? ଆଗକାଳେ ଲୋକମାନେ ବୋହୁତ୍ ହଇରାଣ ହଉନଥିଲେ ଖାଇବା ପିଇବା ଏଇ ସବୁ ଜିନିଷ ପାଇଁ। ହେଲା ଆଉ ଝିଅ ଖାଇବାକୁ ପାଇବ ନ ପାଇବ କୋଉଠିକି ଯିବ।
ଓ ସେଥିପାଇଁ ଆଗରୁ। ଆଗରୁ ଏମାନେ ଏତେ ସାରା ଖାଇବାକୁ ଦିଅନ୍ତି ଯେ ତାପରେ ଆଗ ନ ଖାଇଲେ ବି ସେ ବର୍ଷ ସାରା ଚଳିବ ଲୋକଙ୍କର କି ଭାବନା ଥିଲା ଆଗରୁ।
ହଁ। ଏସବୁ ଜିନିଷ ନା ଆକ୍ଚୁଲି କଣ କହିଲ? ଗୋଟେ ଯଦି ତମେ ଫ୍ୟାମିଲିରେ ରହିଲ ନା ଜଏଣ୍ଟ ଫ୍ୟାମିଲୀ ସେଠି କଣ ହୁଏ କହିଲ। ହଁ ଯୋଉ ଜିନିଷ ଟା ବି କର କୋଉନୁ କମ୍ ବେଶୀ ରହିଯାଏ। ଲାଷ୍ଟ ଆମର ଅଛି ମାନେ ସବୁ ପ୍ରାୟତଃ। ଘରେ ସେ କଣ କହିଲ ସ୍ତ୍ରୀ ଲୋକମାନେ ଲାଷ୍ଟରେ ଖାଆନ୍ତି। ତ ତାଙ୍କ ପାଇଁ କିଛି ନଥିବ।
ହଁ ହଁ।
ମାନେ ଠିକ୍ ସ୍ଚ ଲ୍ ମାନେ ନଥିବ। ସମସ୍ତେ ଯେତିକି ଭାଗ ଖାଇବେ ସେତିକି ତାଙ୍କ ପାଇଁ ନଥିବ। ଏ ଆଜି ଆଳୁ ଜୁଳ ତ ସ କାଲି ମାଛ ଏମିତି ଥାଏ ଆଉ। ସେଇଥି ପାଇଁ ଡାକି ଦିଅନ୍ତି ଆଉ।
ହଁ
ତାପରେ ଯୋଉ ବାହାଘର ହୁଏ ନା। ବାହାଘର ହୁଏ ଏବେ ଯୋଉ ଆମ ଦିଦିଙ୍କ ବାହାଘର ହେଲା। ହଁ ସବୁ ଦିଅ ମଙ୍ଗୁଳି ଯାଆନ୍ତି। ଆଗେ ମଙ୍ଗନ ହଁ ଗ୍ରାମଦେବୀ ହଁ। ମଙ୍ଗନ ହାଣ୍ଡି ଗୋଟେ ବସାନ୍ତି। ଫାଷ୍ଟ ବର ଧର ବାହାରିକି ଯିବ ମାନେ ଝିଅ ବାଲା ଘରୁ ଯୋଉ ଗୋଟେ ବର ଯୋଉ କନିଆର ଭାଇ ଯିଏ ସିଏ ଯିବ ବରକୁ ଡାକିବା ପାଇଁ।
ହୁଁ ପକେଇକି ଯାଏ ଗୋଟେ କଣ ବେକରେ ଗୋଟେ ମାଳ ଫାଳ।
ହୁଁ ସେଇଟାକୁ ତାଙ୍କର ବନ୍ଦେଇ ଫନ୍ଦେଇ ସେଠି ନେବେ ତାପରେ ବରଧରା ସେଠି ଯେତେବେଳେ ଆମର ଡାକିବାକୁ ଯିବେ କନ୍ୟାର ଭାଇ ସେତେବେଳେ ହିଁ ବର ବାହାରିବ ସେଠୁ।
ମାନେ ତାଙ୍କ ଘରୁକୁ ଗଲା ପରେ।
ହଁ। ବର ଧରା ଏଠୁ ଯଦି ଝିଅ ବାଲାଘର ପୁଅ ବାଲାଘରୁ ପହଞ୍ଚିଯିବ ସେତିକଳେ ବର ବାହାରିବ। ଆସିବ ଜାଣିଛ ନା ନାହିଁ? ତାପରେ ବର ଧରା ବାହାରି ଗଲା ପରେ ଆମର ଯାଆନ୍ତି ଠାକୁରାଣୀ ଗାଧେଇ ତାପରେ ମଙ୍ଗନ ହାଣ୍ଡି ବସାନ୍ତି। ମଙ୍ଗନ ଟି ଯାଣିଚନା ତାପରେ ବେଦୀ ଯୋଉ ଗନ୍ଧା ହୁଏ। ହାଣ୍ଡି ଶାଳ ଗୋଟେ ଅ ଅଛି ଆମର ଯଉଠି ଭାତ ରହେ ସେଇଠି ହାଣ୍ଡି ସଳେ ମଙ୍ଗନ ହାଣ୍ଡି ବସେ। ତାପରେ ସେଠା ମଙ୍ଗନହାଣ୍ଡି କହନ୍ତି ସେଟା ପୂଜା କରାଯାଏ ସାତ ଦିନ ପର୍ଯ୍ୟନ୍ତ।
ମାନେ ବାହାଘର ଶରିବାର ସାତଟା ଯାଇଏ ପୂଜା ହୋଇଥାଏ।
ସାତ ଦିନ ପର୍ଯ୍ୟନ୍ତ ପୂଜା କରାଯାଏ। ଆଉ ଗୋଟେ ହଉଛି ସେଇଟା ପରେ ତାପରେ ବେଦି ବନ୍ଧାଯାଏ। ବେଦିରେ ଗୋଟେ ଯୋଉ କଳସ ବସେ ନା ସେଟ ଯୋଉ ଠାକୁରାଣୀ ନା ଗୋଟେ ବଡ କଳସ ବସେ। ସେଟା ଯୋଉ କଣ କହିଲ ଠାକୁରାଣୀ ଗାଧେଇକତିରୁ ଗାଧେଇବାକୁ ଯାଆନ୍ତିନି ଯୋଉ ଗ୍ରାମ ଦେବୀକୁ
ହୁଁ
ତାଙ୍କୁ ନିମନ୍ତ୍ରଣ କରନ୍ତି ତା ସହିତ ସେ ଯୋଉ ଠାକୁରାଣୀ ଗାଧାନ୍ତି। ସେ ପାଣି ଆଣନ୍ତି ସେଇ ପାଣିରେ
କେବେ ଆସନ୍ତି।
ଗ୍ରାମ ଦେବୀଙ୍କୁ ନିମନ୍ତ୍ରଣ ହୁଏ ଗ୍ରାମ ଦେବୀ ଜଣେ ଠାକୁରାଣୀ।
ଆଉ ସେଇ ଠାକୁରାଣୀ ଯେ ସେମାନେ ଆସନ୍ତି ତ ଭୋଜି ଫୋଜି ଖାଇବାକୁନା ଆସନ୍ତି ନି? ଖାଲି କାର୍ କାର୍ଡ ଟା ରଖି ଦିଅନ୍ତି ଆଉ ଆସନ୍ତିନି ପଇସା ଦବାକୁ ପଡିବ।
ହେ ଭଗବାନ ତମେ ଠାକୁରଙ୍କ ନାଁରେ ଏମିତି ମଜା କରୁଚନ୍ତି।
ଠାକୁରଙ୍କ ସହିତ ତ ମଜା କରିବୁନି ଆଉ କାହା ସହିତ କରିବି ଆଉ ଲୋକଙ୍କ ସହିତ କଲେ ତ ଲୋକ ରାଗିବେ ଠାକୁର କଣ ଦୋଷ କଲ ଠାକୁର କିଛି କରିପାରିବେ ମାନେ କରିବେନି ମାନେ ରାଗିବେନି।
ହଁ ତାପରେ ଶୁଣୁନା କଣ ହୁଏ ତାପରେ ଗ୍ରାମ ଦେବୀ କତିକି ଯାଆନ୍ତି। ପୂଜା କରିକି ଆସନ୍ତି ସେ ଯୋଉ କଳସରେ ପାଣି ଆସେ ନାଁ ସେଇ ଯୋଉ ସାତ ଘରୁ ପାଣି ଆଣନ୍ତି ଜାଣିଚନା ଘି ପିଠା ବି ହୁଁ ସାତ ଘରେ ବି ଟିପା ଦିଆଯାଏ। ଏଚ ହଁ ସେଇ ମୁଣ୍ଡରେ ସବୁ ହଁ ଦିଆଯାଏ ତାପରେ ସେଇ ପାଣିରେ ଝିଅ ରଖିଥିବେ। ତାପରେ ମାମୁଁ ଘରକୁ ଯାଏ ଝିଅ ମଙ୍ଗୁଳି ହବା ପାଇଁ ମଙ୍ଗୁଳି ହେଇକି ଆସିବ। ତାପରେ ଏଠି ତ ବର ଆ
ସେଇ ଫାଷ୍ଟ ମାନେ ସେଇଦିନ ସେ ବାହାଘର ଦିନ
ସେଇ ଦିନ। ଯଦି କାହାର ଦୂର ତ ଯେତିକି ମଙ୍ଗୁଳି ଜିନିଷ କୁହନ୍ତି ସେଗୁଡାକୁ ନେଇ ଆସନ୍ତି। ଏମିତି ହଳଦିଆ ଶାଢୀ ହେଲା କାଠ ମାଳି
ସେଇଟା ମାମୁଁ ଘରୁ ନେଇ ଆସନ୍ତି ନେଇ ଆସିଲେ ବି ହବ।
ହଁ କାହିଁକିନା ଯଦି ଜଣଙ୍କ ଘର ପୁରା ଦୂର। ଗୋଟେ କଥା କହୁଛି। ଅ ଧର ପଚିଶ କିଲୋ ଯୋଉ ଶହେ କିଲୋମିଟର। କି ନବେ କିଲୋମିଟର ସେ ଯାଇକି ଆସିକି ବାହାର ବା ସେଟା ଠିକ ସେଥିପାଇଁ ସେ କ ନେଇଆସ
ସିଏ ମଙ୍ଗୁଳି ହେଇଯାଏ। ତାପରେ ଠାକୁରାଣୀ ଗାଧଇକି ଦିଅନ୍ତି। ଠାକୁରାଣି ଗାଧେଇକି ଆସିବେ ପାଣି ସେ ପାଣିରେ ଗାଧେଇ ଦିଅନ୍ତି ଝିଅକୁ ସେଟା କୁହନ୍ତି ବାଡୁଅ ପାଣି ଯାଣିଚକି ନାଇଁ?
ହଁ ସେଇଟା
ସେଇଟାରେ ସବୁ ଗୁଆ ଗୁଆ ପାନ। କାନ୍ଧରେ ମୁଣ୍ଡରେ ପାଦରେ ଥୁଆ ହେଇକି ଛେଚା ହବ।
ହଁ ହଁ ଦେଖିଚି ଦେଖିଚି ହଁ।
ଆଉ ଆଉ ଗୋଟେ ଦୀପ ଭଳିଆ କଣ ସେଟା ଗୋଡରେ ଚାପ ପି ହୁଏ ସେ କଣ କୁହନ୍ତେ ମୁଁ ଠିକ ସେ ଜାଣିନି। ତାକୁ ଚାପନ୍ତି ତାପରେ ଗାଧେଇକି ଆସିବେ ଝିଅ ସେଦିନ ପୁରା ଉପାସ ରହିବ। ତାପରେ ରାତିରେ ବରଯାତ୍ରୀ ଆସିବେ। ଆମେ ଯୋଉ ଥାଉ ହଁ। ଖାଲି ପାଣି ପିଇକି ରୋହିବେ ପାଣି ପଣା ତାଙ୍କ ପାଇଁ ବାହାଘର ଭୋଜି ସବୁ ତାଙ୍କ ପାଇଁ ହେଲେ ସିଏ ଉପାସ। ବର କନ୍ୟା ଦିଅ।
ରା ଲାଷ୍ଟକୁ ଖାଇବୁ ନା ନାଇଁ।
ନା ଲାଷ୍ଟକୁ ଖାଇବେନି।
ହଁ ଲାଷ୍ଟକୁ ଗଲା ଆଡକୁ ଗୋଟେ ନା ଯୋଉମାନଙ୍କର ଘର ବାହାଘର ହେଇଥାଏ ଯୋଉମାନଙ୍କର ଘର ବାହାଘର ହେଇଥାଏ ସେମାନେ
କହୁଛିବା ଲାଷ୍ଟ ବେଳକୁ ଗଲା ବେଳକୁ ତା ପରଦିନ ଆମର ବାହାଘରଟା କଣ ରାତି ସାରା ଚାଲେ ନା କି?
ନା ନା ସେଇଟା ଘର ବାହାଘର ହେଲେ ଚାଲେ ଆଉ ଏଇଟା ମନ୍ଦିରରେ ହୁଏ ସେଇଟା ତ ସନ୍ଧ୍ୟା ସୁଦ୍ଧା ସରିଯାଏ ସେ ସାତଟା ଆଠଟା ବେଳକୁ ଖାଇକି ପଳାନ୍ତି।
ହୁଁ ଆମ ଘରେ ଯୋଉ। ତ ସେଟା କଣ କହିଲେ କହିଲେ ଖାଇକି ତାଙ୍କ- ବାହାଘର ହବ ବାହାଘ ବର ଆସିବ ଆସ୍ ବି ନାଛିି ହଁ ନାଚି ଡ୍ୟାନ୍ସ ସବୁ କରିବେ। ପରେ-
ତମ ଭୟସ ଶୁଣ ଯାଉନି ମତେ କ୍ଲିୟର ମାନେ ଠିକ ସେ ଶୁଣାଯାଉନି।
ତାପରେ ସରି ବର- ହ୍ୟାଲୋ!
ହୁଁ କୁହନ୍ତୁ।
ତାପରେ ଗୋଟେ ବର ଧରା ହୁଏ। ବରଧରା ଜାଣିଛନ ସବୁ ସୁନା ଦିଆଯାଏ।
ବରଧାରା ସେ ଯୋଉ ବରଧାରା ଯିଏ ଯାହା ଝିଅର ଭାଇ ଯିଏ ଯାଏ
ନାଇଁ ନାଇଁ ସେଟା ତ ସେଟା ହୁଏ ସେ ଟା ତ ସେଇଟା ହୁଏ ତାପରେ ଯୋଉ ବର ଆସନ୍ତିନି ନା ଆସନ୍ତି ସେଇଠି ତାଙ୍କର ଗୋଟେ ପୂଜା କରାଯାଏ ପୂଜା ଗୋଟେ ଅଛି ଯେ କଣ କରିବ?
ଆସିଲା ମାନେ ବାହାରିବ ଗାଡିରୁୁ ବାହାରିବା ପୂର୍ବରୁ କଣ ଗୋଟେ ପାଣି, ଫାଣି ପାଦ, ଫାଦ ଧୁଆ ହୁଏ?
ହଁ ସେଇ- ଟା ତାପରେ ସେଇ ଚପଲ ଟା ଆମେ ଯୋଉ ରହିଲୁଉ- ଝିଅର ଭଉଣୀ, ସେମାନେ ଚୋରି
ହଁ ଲୁଚେଇ ଦିଅନ୍ତି, ହଁ ହଁ।
ହଁ ଲୁଚେଇ ଦେବେ ତା ବଦଳରେ ପଇସା। ଯେମତି ତାପରେ ପୂଜାଟା ସରିଲା ହଁ ହଁ। ତାପରେ ସରିଲା ପରେ, ହୁଁ। ଆମର ଅ ଅଷ୍ଟ୍ରେଲିଆ ଯଇଁ ଯେତେବେଳେ ଟିକେ କଉନୁ ଆମେ ଆମେ ଇଏ କରି-
ଦିଦିଙ୍କ ସ୍ୱାମୀ ଟିଏ ତମର ଅଷ୍ଟ୍ରେଲିଆର?
ହଁ, ହଷ୍ଟ୍ରେଲିଆ ରେ ଇଞ୍ଜିନିୟର ଅଛନ୍ତି।
ହଁ, ସିଏ କଣ ଦେଲେ ସୁନା ଦେଇଥିଲେ ନା ପଇସା ଉପରେ ଦେଲେ?
ସୁୂନା। ତାପରେ ସୁନା ବା ହଁ ତାପରେ ତାପରେ ପୁଅ ପ୍ରତି ଯୋଉ ଝିଅ ତାଙ୍କୁ ଦିଅନ୍ତି ସର୍ବତ ଦିଅନ୍ତି। ସେ ପିଇବେ ତାପରେ ବାହାଘର ଷ୍ଟାର୍ଟ ହବ। ବାହାଘର ହେଲେ ତାପରେ ତାପରେ ସିଏ ବି ଗୋଟେ ସମ୍ନ୍ମତି ବାକ୍ସ ବୋଲି ଗୋଟେ ଆଣନ୍ତି। ସେଥିରେ ସବୁ ଝିଅର ପ୍ରକ ସବୁ ଜିନିଷ ରହିଲା ଚୁଡି, ଶାଢୀ ଏ ସବୁ ରୁହେ ତାପରେ ସବ ସୁନାବି ଗୋଟେ ଆଶୁଚି। ହଁ କୁଲ୍ଲା ଯଂ ଯଏଁ ଜର ଏମିତି ସୁନା ସାନଖି ଯାହା ବି ହଉ ହାର ଫାର ସୁନାସାନଖି ହାର ଏମୀତି ଆସିଥିଲା ବି ରାଣୀ ହାର ଆସିଥିଲା। ତାପରେ ଶାଳି ମାନଙ୍କୁବି ମୁଦି ମାଆ ଡାକିଲେ ମୁଁ ରଖୁଛି ପରେ କଥା ହବା। କଣ କହୁଚ?
ହଉ, ହଉ।
ହୁଁ।
ଟ୍ରାକୁହୁଁ କଲ୍ କଟୁନିମ ତମେ କାଟିଦିଅ।
ବୁଝିଲୁ ତୁ?
ମୁଁ କହିଲି କଲ୍ ମୋ ଆଡୁ ତ କଟୁନି। ତମେ କାଟିଦିଅ ସେପଟୁ, କଟୁନି।